ଲୋ।
ସାର୍ ନମସ୍କାରେ।
ହୁଁ ନମସ୍କାର୍।
ଆପଣ କଣ କରୁଛନ୍ତି?
ଏଇଠି ଶୋଇଥିଲୁ ଉଠିଲୁ ଏଇନା।
ହଁ ଆଜ୍ଞା।
ଆପଣ କଣ କରୁଚନ୍ତି?
ମୁଁ ସେଇ ଠାକୁର ପୂଜା କରିକି ବସିଚି ଆଉ।
ଓହୋ, ଖିଆ ପିଆ ସଇଲାଣି?
ଆଜ୍ଞା।
ଖିଆ ପିଆ ସରିଲାଣି?
ନାଇଁ ନାଇଁ ଠାକୁର ପୂଜା ଜଷ୍ଟ ସାରିକି ଆସିକି ବସିଚି ଆଉ।
ଆପଣଙ୍କ ଆଡେ କଣ ବର୍ଷା ହଉଛି?
ଅଁ ବର୍ଷା ହଉଚି ଏବେ ଟିକେ ଛାଡିିଥିବ।
ଓହୋ କଣ ସବୁଦିନ ହଉଛି ନା ଆଜି ହେଇଛି।
ତିନି ଦିନ ହେଲାଣି ହଉଚି ବର୍ଷା।
ଓହୋ ଦେବସ୍ନାନ ପୂର୍ଣ୍ଣିମାଠୁ ହଉଥିବ ଆଉ। ହଁ ଆମ ଆଡେ ବି ହେଇଚି ତିନିଟା ରାତିରୁ, ଆଜ୍ଞା ତିନିଟା ରାତିରୁ ହଉଚି ଜୋରରେ।
ଅ ହ।
ଆଉ ଦେବସ୍ନାନ ପୂର୍ଣ୍ଣିମା ଆପଣଙ୍କ ଆଡେ ହୁଏ?
ହୁଁ।
ଆଚ୍ଛା ଆପଣଙ୍କର କୋଉ ଡିଷ୍ଟ?
ଖୋର୍ଦ୍ଧା।
କଣ କହିଲେ?
ଖୋର୍ଦ୍ଧା।
ଆଚ୍ଛା ହଁ ଖୋର୍ଦ୍ଧାରେ ହଉଥେବେ ଦେବ ପାଳନ ହଉଥିବେ ଆଉ।
ହଁ।
ଆଚ୍ଛା।
ଆପଣଙ୍କର?
ହଁ ଆମର ଏଇ ପାଖରେ ଅଛନ୍ତି ଠାକୁର ହେଇଥିଲା ସବୁ ପ୍ରକାର। ଠାକୁର ଉଁ ଗାଧେଇଲେ। ଆଉ ଏବେ ବର୍ତ୍ତମାନ ତ ଅଣସର ଘରେ ପନ୍ଦର ଦିନ ରହିବେ ଆଉ।
ହୁଁ।
ଆପଣଙ୍କ ଆଡେ ଏମିତି ବି ହୁ
କଣ କହିଲେ?
ମୁଁ କହିଲି ଆପଣଙ୍କ ଆଡେ ଏମିତି ପାଳନ ହୁଏ ଟି ଯୋଉ ଠାକୁର ଗାଧାନ୍ତି ତାପରେ ଏ ଯଉ ପୂଜା ହେଇକି ଅଣସର ଘରେ ପନ୍ଦର ଦିନ ରହିବେ ଜ୍ୱରରେ।
ହୁଁ।
ଆଚ୍ଛା। ଆଉ ରଜ ପର୍ବ ହୁଏ ଆପଣଙ୍କ ଆଡେ?
ହଁ ଆମ ଦେଶରେ ଫେମସ ରଜ ପର୍ବ ଆମରି ଗାଁ ର ବି
ଆଜ୍ଞା, ମାନେ ଭଲ ସେ ପାଳନ ହୁଏ।
ହଁ। ଯେମତି ବାଲିଯାତ୍ରା କଟକ ଫେମସ୍।
ଆଜ୍ଞା।
ସେମିତି ଭୁବନେଶ୍ୱରରେ ରଜ ଫେମସ୍।
ଓହୋ।
ଆପଣ କୁଆଡେ ବୁଲାବୁଲି କରିବେ?
ରଜକୁ
ହୁଁ ହୁଁ।
ନାଇଁ ବୁଲାବୁଲି ତ ସେମିତି କରିନି ମୋର ଏବେ ମ୍ୟାରେଜ ସରିଛି ରିସେଣ୍ଟତ ଯାଇପାରୁନି ଟି କେ ଆଉ ବୁଲିଥିଲି ଅଳ୍ପ ଟିକେ ମାଆଙ୍କ ପାଖ ଯୋଉଁ ମଙ୍ଗଳା ମନ୍ଦିର ପା ସକାଳପହରୁ ଯାଇଥିଲି ବୁଲିକି ଆସିଥିଲେ ଆଉ
ଆଉ ପୁରୀଆଡେ ଆଡେ ଯିବେ ବୁଲି ଆଉ
ପୁରୀ ତ ଯାଇନି ତ ଯାଏ ବେଶୀ ଆମର ପୁରୀ ଡିଷ୍ଟିରେ ଘର କିନ୍ତୁ ଯାଇଛି ବହୁତ କିନ୍ତୁ ମ୍ୟାରେଜ ପରେ ଆଉ ଯାଇନି
ହଁ
ଆଉ ଆମର ଓଡ଼ିଶାରେ ମାନେ ଯେଉ ସବୁ ପର୍ବପର୍ବାଣୀ ହୁଏ ଏସବୁ ଉପରେ କିଛି କହିପାରିବେ?
ଓଡିଶା ତ ବହୁତ
ଯେମିତି ମାନେ ଆମର ଆମର ଅଛି ଯେମିତି ମୁଖ୍ୟ ପର୍ବ କଣ ଥିବ ନା ତମପଟେବି ସେମିତି କିଛି ମୁଖ୍ୟ ପର୍ବ ଥିବ
ଏପଟେ ମୁଖ୍ୟ ରଥଯାତ୍ରା ହିଁ ହଉଚି ଆଉ ଆମ ଏପଟେ ଅଛି ଏ ଦୋଳ ଦୋଳ ପୂର୍ଣ୍ଣିମା ଅଛି।
ଆଜ୍ଞା ଆଜ୍ଞା ଆଉ ରଥଯାତ୍ରା ଆପଣ ଯାଇଛନ୍ତି?
ନାଁ ମୁଁ ଯାଇନି। କି ଆଉ ଭାବୁଥିଲି କିନ୍ତୁ ଏବେତ ଯାଇହବନି ଅନୁସରଣ କର ଯ ସବୁ ଅ ଠାକୁର ଏକା ଘରେ ଥିବେ।
ଆଜ୍ଞା
ନା ସେଥିପାଇଁ ଯାଇନୁ ଏବେ ଆଉ ରଥଯାତ୍ରା ବେଳକୁ ଯିବୁ ଆଉ।
ରଥଯାତ୍ରାକୁ ଆସିଲେ ଯିବେ ଆଉ।
ଉହୁଁ
ଶ୍ରୀଜଗନ୍ନାଥ ମନ୍ଦିର ତ କହିବାକୁ ଗଲେ ଆମର ବିଶ୍ୱ ପ୍ରସିଦ୍ଧ। ସାରା ଓଡ଼ିଶାର
ହଁ
ଆଉ ଆଉ କିଛି ଦର୍ଶନୀୟ ଜାଗା ହାରିକାକୁ ଯାଇଛନ୍ତି? ଯେମିତି ପୁରୀ ଆଉ କୁଆଡେ ସେମିତି ଯାଇଥିବେ।
ହୁ ସ ହଁ ଯାଇଚି କୋଣାର୍କ ଯାଇଛି।
ଆଜ୍ଞା।
ଆଉ ମହାରାଷ୍ଟ୍ର ଯାଇଛି ମୁମ୍ବାଇ।
ଆଜ୍ଞା ଆଉ
କାଲି ଗୋଟେ ଜାଗା ଅଛି କେଦାରନାଥ ଷ୍ଟା ଯିବ।
ଓଁ ସେଇଟା ତ ସମସ୍ତିଙ୍କର ଡ୍ରିମ୍।
ହୁଁ ଆଉ ଆପଣ କୁଆଡେ କୁଆଡେ ଯାଇଚନ୍ତି?
କଣ କହିଲେ?
ଆପଣ କୁଆଡେ କୁଆଡେ ଯାଇଚନ୍ତି?
ମୁଁ ସେଇ ପୁରୀ ଯାଇଚି। ଆଉ ଯେହେତୁ ପଢୁଥିଲି ତ ଏତେ ଟାଇମ୍ ହୁଏନି। ପୁରୀ କୋଣାର୍କ ଚନ୍ଦ୍ରଭାଗା। ବରୁଣେଇ ଯାଇଚି। ଖୋର୍ଦ୍ଧାରେ ବରୁଣେଇ ଅଛନ୍ତି।
ହୁଁ ହୁଁ।
ଆଉ ଅଛନ୍ତି ଯୋଉ ମା ଆମର ଯଉଁ ରାମଚଣ୍ଡୀ ବଡ଼ ମାନ୍ତ୍ରୀ ରାମଚଣ୍ଡୀ। ଖୋର୍ଦ୍ଧା ଡିଷ୍ଟ ପରା ସେଇଟା ଆଉ ସେପ ଲାଇନ ଅଛନ୍ତି, ଉଗ୍ରତାରା ଅଛନ୍ତି।
ହଁ ହଁ।
ଯାଉଚି ଏମତି ବହୁତ ଜାଗା ଯାଇଚି ଆଉ। ଆଉ ଆମର ଅଛନ୍ତି ଭୁବନେଶ୍ୱରରେ ଯୋଉ ଭୁବନେଶ୍ୱରରେ ଯୋଉ ଅଛନ୍ତି ଠାକୁର ଲିଙ୍ଗରାଜ ମନ୍ଦିର ସେଠିକି ଯାଇଚି। ଏମତି କିଛି ଏଛି ଜାଗା ଯାଇଚି ହେଲେ ବେଶୀ ଦୂରକୁ ଯାଇନି ଆଉ।
ପାଖ ପାଖ ଏରିଆ।
ଆଜ୍ଞା। ପଢା ଟାଇମରେ କୁଆଡୁ ବେଶୀ ଦୂର ବାଟ ଯାଇହବ। ଯାଇଥିଲି ଏପଟେ ଆମର ବର ବାଲୁଙ୍ଗା ସାଇଡ ଯାଇଥିଲି ଚିଲିକା ମା କାଳିଜାଇଙ୍କ ପାଖକୁ ଯାଇଥିଲି। ପଢିଚି ମୁଁ ପ୍ଲସ୍ ଥ୍ରୀ କରି ଟିକେ ରହିଗଲି ଆଉ କରିପାରିନି ଆଉ ପ୍ରୋବ୍ଲେମ ଟିକେ ରହିଲା।
ଗ୍ରାଜୁଏସନ ସରବି।
ଆଜ୍ଞା।
ଗ୍ରାଜୁଏସନ୍ ସାରି
ନାଇଁ ଗ୍ରାଜୁଏସନ
ଅହ
ରହିଗଲି ପଢିନି ତାବରେ ଏ ଭାଇ ବି ପଢୁଥିଲେ ପ୍ରୋବ୍ଲେମ ହେଲା ଯେହେତୁ ପଢି ପାଇଲିନି ମୁଁ ରହିଗଲି ସିଏ ପଢ଼ିଲେ ଆଉ।
ଉଁ।
ଆଉ ଆପଣଙ୍କୁ କୋଉ କୋଉ ରୋଷେଇ କରେ ମାନେ ରୋଷେଇ ଖାଇବାକୁ ଭଲ ଲାଗେ? ଚୁଲି ର ଖାଦ୍ୟ ନା ଗ୍ୟାସ୍ ନା ଇଣ୍ଡକ୍ସନ୍?
ନା ନା ଆମର ଚୁଲି।
ଆଚ୍ଛା।
ସବ ଗ୍ୟାସ ଅଛି, ଇଣ୍ଡକ୍ସନ ଅଛି, ହିଟର ଅଛି, ସବୁ ଅଛି କିନ୍ତୁ ଚୁଲି ରେ ଖାଇବାକୁ ମଜା ଲାଗିବଜଉରା।
ଆଜ୍ଞା। ଚୁଲିରେ କିନ୍ତୁ ବେଶୀ ଟେଷ୍ଟ ଆସେ ଯୋଉ ଟେଷ୍ଟ ଟା ସେଇଟା ବେଶୀ ଇଣ୍ଡେସନରେ ଆସିବନି।
ଆଉ ଆପଣ?
ଆମର ବି ସେମ ସେଇ ଚୁଲିରେ ହୁଏ ସବୁ। ଗ୍ୟାସ ରେ କେତେବେଳେ କେମତି ଟିକେ ହୁଏ ଆଉ। କିନ୍ତୁ ଗ୍ୟାସ ରେ କଲେ ତାର ଟେଷ୍ଟ ନଥାଏ ଯେହେତୁ ସମସ୍ତେ ପସନ୍ଦ କରନ୍ତି ଚୁଲିରେ ଖାଇବାକୁ। ଆଜିକାଲି ଗଁ କହିବାକୁ ଗଲେ ଫ୍ୟାସନ୍ ହେଇଗଲେ ସମସ୍ତେ କରୁଚନ୍ତି ଗ୍ୟାସ୍ ହୋଉ ଇଣ୍ଡେକ୍ସନ ହୋଉ ସବୁ ସେଇଥିରେ କରୁଚନ୍ତି। ହୁଁ ଆମର ଅଛୁ ଯେହେତୁ ଖାଇବାକୁ।
ଉଁ ହୁଁ।
ଚୁଲିରେ ଆମର ଭାତ ହେରିକା ହୁଏ। ତରକାରୀ ଫରକାରୀ ସବୁ ହୁଏ। ଖାଲି ଚା ହାରିକା ଗ୍ୟାସ ର ହେଇଯାଏ ଆଉ। ଯାହା ବି ରୋଷେଇ କଲେ ଚୁଲିରେ ହିଁ ଟେଷ୍ଟ୍ ଆସେ। ଆମର ତ ଆଉ ନନ୍ଭେଜ ଖାଉନୁ ସବୁ। ଯାହା କରୁ ଭେଜ୍ ଉପରେ କରୁ।
ହଁ ହଁ।
ଆଜ୍ଞା।
ହୁଁ।
ଆଉ ଆମର ଉଁ। ଆମର ଯୋଉ ସୋସିଆଲ ମିଡିଆ ବିଷୟରେ କିଛି କୁହନ୍ତୁ।
ସୋସିଆଲ ମିଡିଆ ତ ଯେତିକି ଭଲ ସେତିକି ଖରାପ। ହଁ ହଁ।
ସିଏ ଆମକୁ ଯାହା ହେଲେ ବି ଯେତିକି ଖରାପ ମାନେ ପିଲାମାନଙ୍କୁ ଖରାପ ଶିକ୍ଷା ଦେଇଥାଏ ବି। କିଛି ପିଲାଙ୍କୁ ଶିକ୍ଷା ବି-ସେ ଶିକ୍ଷାନୁଷ୍ଠାନ ମାନେ ଯେମିତି ଭଲ ପିଲା କିଛି ଉନ୍ନତି କରିପାରିବେ, ସେ ସବୁ ବିଷୟରେ କିଛି ଶିକ୍ଷା ଦେଇଥାଏ।
ହଁ ହଁ।
ଆଉ କହିବାକୁ ଗଲେ ଯୋଉ ଦୂରରେ ଥିବା ଲୋକମାନଙ୍କ ସହିତ ବି କଣ୍ଟାକ୍ଟ କରିହୁଏ। ଚାଲିବ ବହୁ ଜଦି ଆଉ ଭିଡିଓ ଫଟୋ ହେରିକା ବି ସବୁ ହୁଏ, କରି ହୁଏ। ଭ ଆଉ କିଛି କିଛି ପିଲା ଅଛ, ଆଜିକାଲି ଯେଉଁ ପିଲା ହେଲାଣି ଛୋଟ ଛୋଟ ଛୁଆମାନେ ମାନେ ଦି ବର୍ଷର ମୋବାଇଲ ନ ଦେଖିଲେ ଖାଉନାହାନ୍ତି। ଏଇଟା ବେଶି ଖରାପ ହଉଛି। ଏଇଟା ବେଶି ହଉଛି। ଆଜ୍ଞା। ସବୁ ବାପା, ମାଙ୍କ ଉପରେ ନିର୍ଭର କରେ ପିଲାମାନଙ୍କୁ ଗାଇଡ୍ କରିବା।
ସୋସିଆଲ ମିଡିଆରେ ଇନଷ୍ଟା ଆଉ ହ୍ୱାଟ୍ସଆପ୍ ବେଶି ଭାଇରାଲ।
ଆଜ୍ଞା। ସୋସିଆଲ ଏଇ ସବୁରେ ତ ବେଶି ପିଲା ନଷ୍ଟ କରନ୍ତି ସମୟ, ପାଠ ପଢରେ ଧ୍ୟାନ ଦଉନାହାନ୍ତି। ଏସବୁରେ ଯେତିକି ଦୂରେଇ କି ରହିବେ, ଭବିଷ୍ୟତରେ ମାନେ ଭଲ ଉନ୍ନତି କରିପାରିବେ। ଏଇ ସବୁ ଆଉ। ଆଉ। ଆଉ ଆମ ଦୈନନ୍ଦିନ ଜୀବନ ବିଷୟରେ କିଛି କହିବେ?
ହଁ ସବୁ ତ ସେମ୍ ଚାଲିଚି ଆ।
ଯାହା ହେଲେ ବି କିଛି ଯେମିତି ଆମେ ଉଠୁଛେ, ଦୈନନ୍ଦିନ ଜୀବନରେ ତ କାର୍ଯ୍ୟକ୍ରମ ସବୁଦିନ ଚା ରହିଥିବ। ଆଉ ସ ସକାଳୁ ଉଠିକି ଯେମ୍ ସବୁଦିନ ଗାଧେଇ ପାଧେଇକି ଖାଇକି
ଗାଧେଇ ପାଧେଇ
ଉଁ କାର୍ଯ୍ୟରେ ନିଜ ନିଜ କାର୍ଯ୍ୟରେ ଲାଗିବ। ଆଜ୍ଞା। ପାଠ ପଢୁଥିଲେ ପାଠ ଲାଇନ ରେ ଯିବେ। କାମ କରୁଥିଲେ କାମ ଲାଇନରେ, ଏମିତି ଆଉ।
ହଁ।
ଆପଣ କଣ କରନ୍ତି?
ସେଇ ଗ୍ରାଜୁଏସନ୍ ଚାଲିଚି, ଲାଷ୍ଟ ଇୟର୍ ଚାଲିଚି।
ଓହୋ। କଣ ଖୋର୍ଦ୍ଧାରେ କରୁଛନ୍ତି?
ହଁ।
ଆଚ୍ଛା। କଣ ନେଇଛନ୍ତି ଆର୍ଟସ ନା କମର୍ସ ଆଚ୍ଛା। ଆପଣଙ୍କୁ ତାହେଲେ କେତେ ଏଜ୍ ହେଇଥିବ କୋଡିଏ ଏକୋଇଶି ବୋଧେ?
ହଁ।
ଓହୋ ଆମରି ଏକୋଇଶ।
ହୁଁ।
ଆମରି ଏଜର ଆଉ।
ତମେ ଜଲ୍ଦି ଟିକେ ମ୍ୟାରେଜ ବାହା ହେଇଯାଇଚ।
ହଁ ମୋର ଟିକେ ପ୍ରୋବ୍ଲେମ ଥିଲା ତ କଣ କରିବି।
ହଁ ସେ ସିଚୁଏସନ୍ ଆସେ।
ଆଜ୍ଞା। ଆଉ କିଛି କହୁନାହାନ୍ତି। ହାଲୋ।
ହାଲୋ।
ଆଜ୍ଞା। ଓ ହଉ ଆପଣ ହତିରେ କଥା ହେଇକି ଖୁସି ଲାଗିଲା ବହୁତ। ହାଲୋ।
ଆପଣଙ୍କ ସହିତ ବି ଖୁସି କଥା ହେଇ ବହୁତ ଖୁସି ଲାଗିଲା।
ଉଁ ଆଉ ଥ୍ୟାଙ୍କ ୟୁ। ଅ ହଉ ରଖୁଚି।